ହା ଲୋ ହଲ ହ୍ୟାଲୋ। ହ୍ୟାଲୋ ରହ ଟିକେ ହୋଉ ହଗ
ହୁଁ ହ୍ୟାଲୋ।
ହ୍ୟାଲୋ। ହାଲୋ। ହ୍ୟାଲୋ ହଁ କହୁନ। ସାର୍ ନମସ୍କାର। ଆଉ କଣ ଖବର କଣ? ହଁ ଆମର ସବୁ ଭଲ ତମେ କଣ ତମେ କଣ କରୁଛ?
କଣ କରିବି ଡିଉଟି ଆସିକି ତ ଖାଇବା ପରେ ବ ହଁ ରୋଷେଇ ତ ଚାଲିଛି। କଣ ରୋଷେଇ କରିଛ ମାଛ ତରକାରୀ କରିଛୁ ଆଉ। କି ମାଛ ରୋହି ମାଛ।
ତମ ତମର ରୋଷେଇ ବସ ଆସେ ସେଇଭଳିଆ ଆଉ। ଓହୋ କେମିତି ବନେଇଲେ ରୋହି ମାଛ ତରକାରୀ?
ଏ କଣ ତା ଦେହରେ ଆମ ଫାଷ୍ଟ ପଡିବ ଲଙ୍କାଗୁଣ୍ଡ ଟିକେ ହଳଦିି ଗୁଣ୍ଡ ଟିକେ ପିଆଜ ଟିକେ ଟିକେ କାଟିଦବ ତାପରେ ସେଇଭଳିଆ ବ୍ୟାଚଲ ତ କଣ କରିବି।
ନା ଏଥର ରଜକୁ ଗାଁକୁ ଯାଇଥିଲେ?
ନା ନା ଗାଁ କୁ ଏବେ ଯାଇନି ଯି ମି ଆଉ ମାସେ ପରେ ଆଉ।
କେବେ ଯିବେ ଗାଁ କୁ ନାଇଁ ସେ ମାର୍ଚ୍ଚ କୁ ଯିବି। ଓହୋ ଗାଁ ରେ ବୋଧେ ମାର୍ଚ୍ଚ ମାସରେ ପର୍ବ କଣ ଅଛି ବୋଧେ ତମ ଗାଁ ରେ?
ହଁ ଦୁର୍ଗା ପୂଜା କମେଇଲେ ସିନା ପଇସା ଆସିଲେ ଦିଟା ପଇସା ତ ନାହିଁ ଖାଲି ପକେଟ ରେ ଗଲେ କଣ ହବ। ସେଥିପାଇଁ ଟିକେ ରହୁଛ ଆଉ ବେଶୀ ଦିନ କରିକି ଆଉ। ଆଉ ତମେ କଣ ରଜ ଫଜ ଏଥର ପାଳନ କଲ?
ହଁ ଆମ ତ ଗାଁ ଯାଇଥିଲୁ ରଜ ପାଳୀବା ପାଇଁ ଯାଇକି ବୁଲିଲୁ ପୁଅ ପିଲା ସବୁ କବାଡି ଖେଳିଲୁ ପାକିଲୀ ଖେଳିଲୁ।
ହେଥ ନାମ ଆଉ ତମର ତ ବଢିଆ କଣ ଗାଁ ରେ ଅଛ ନା ବିଦେଶ ରେ ରହିଛ?
ହଁ ଆମେ ଗାଁରେ ବି ଅଛୁ ବିଦେଶ ବିଦେଶ ଯାଉନୁ।
କାଇଁ?
ନାଁ ଗାଁରେ ଅଛୁ ଗାଁରେ ଚାଷ ବାସ ଏନତତେନ କାମ ଚାଲିଛି ଆଉ ଗାଁ ବିଦେଶ ଯାଇ ବାହାରେ ରହିବୁ ଘରୁ ଛାଡିକି? ହଉ ତମେ ଚାଷ ବାସ ମାସେ ଦେଢ଼ ମାସ କରିବ ନାଇକି ହଁ ଆପଣ ଚାଷ ଫାସ କରନ୍ତି?
ହଁ ଆମର ଚାଷ ଚାଷ ହୋଇ ମୁଁ ଏବେ ଏଇ ବର୍ଷ ଟା ଯିମି ନା ଆଉ
ଆପଣ ଚାଷ କରନ୍ତି କଣ ଆପଣ ଚାଷ କରନ୍ତି? ହଁ ଚାଷ ମତେ ଆଶୁଚି କେମିତି କଣ ଚାଷ ହୁଏ?
ଚାଷ କେମିତି କଣ ହ୍ୟାଲୋ।
ଆଷାଢ଼ମାସ ଫାଷ୍ଟ ରଜ ଛାଡ଼ିବ ହୁଁ।
ରଜ ସରିଲା ପରେ ଆମର ବିହନ ଫିହନ ପଡିବ। ତାପରେ ତଳା ଟିଏ ବଢିଗଲା ପରେ ବୁଝିଲୁ ତଳା ଫଳା ଟିଏ ପଡ଼ିଗଲା ପରେ ଆମର ହଳ ଫଳ ଚାଷ ହୁଏ ଆଉ। ବୁଝିଲ?
ଏ ଆ ଓ
ଆଉ କଁ ଖାଇସାଇଲୁଣି?
ହଁ ଆମର ଆଜି ରୋଷେଇ ହେଇଥିଲା ଆମର ଏ ଚିକେନ୍ ତ ଏ ହେଇଥିଲା ଆମେ ଖାଇଲୁ ଆଉ।
ହଁ ତମର ବଡ଼ ଲୋକିଆ କଥା ଭାଇ ଆମର ଗରିବ।
ନାଁ ବଡ଼ ଲୋକିଆ କଣ ଆମେ ବି ତମ ଭଳିଆ ମଣିଷ ଆମେ ତମେ ବାହାରେ ଯାଇ ବିଦେଶରେ କାମ କରୁଚ ଆମେ ଗାଁରେ ରହି କାମ କରୁଚୁ।
ନାଁ ନାଁ ମୁଁ ବାହାହେଇନି, ବ୍ୟାଚଲର ଅଛି ଆଉ।
ଓ ହୋ। ହଁ ଆମର ସାରା ବାହାଘର ହେଇଚି ମୋର ଗୋଟେ ଝିଅ ଗୋଟିଏ। ଓହୋ।
ଆଉ ଆଉ କଣ ଘରେ କେତେ ଜଣ କଣ କାମ କରୁଚନ୍ତି? ଆ ଆମର କଣ ତିନି ଭାଇ ବାପା ବୋଉ।
ଓ ହ। ଆମର ଭାଇ ଭୋଉଣୀ ଆମେ ଚାରିଜଣ ମୋ ବାପା ବୋଉ ଅ ତିକ ମୋ ଝିଅ ଆଉ। ବୁଢ଼ା ବୁଢ଼ା ହେଲେ କଣ? ମୋର ଝିଅ ଗୋଟେ ମୋର।
ଯା ହଉ ତମ ଘରୁ ଲକ୍ଷ୍ମୀ ଆଇଚି ଆଉ।
ହଁ କୋହୁଚନ୍ତି ତ ସମସ୍ତେ ଦେଖାଯାଉ କଁ ହଉଚି?
ଉଁ ଆଉ କେବେ ଭାବିଚ ବାହାର ଫାରକୁ ଆସିବା ପାଇଁ?
ନା ମୁଁ କେବେ ଭାବିନି ଦେଖିବା କଣ ହଉଛି ଆୁ ଆ ଆପଣ କୋଉ କୋଉ ଜାଗା ସବୁ ଯାଇଚନ୍ତି ବୁଲିବା ପାଇଁ?
ଆ ବ୍ୟାଙ୍ଗଲର, ହାଇଦ୍ରାବାଦ ଦିଲ୍ଲୀ, କେରଳ, ସବୁଆଡ଼େ ଯାଇଚି।
କଣ ଜାଗା ଅଛି ବା ବୁଲିବା ପାଇଁ ପିକନିକ୍ ସ୍ପଟ୍? ମିଳୁଚି
ଭଲଉଡ଼ା।
ଓହୋ ତମେ ଏ ସବୁ ଜାଗା ସବୁ ବୁଲିବାକୁ ଯାଇଚ? ହଁ ବୋହୁତ୍ ଥର ଯାଇଚି ଥିଲା ନାଁ ତେଲି ହଁ। ସେ ଯାଇଥିଲି ଗୋବିନ୍ଦ ଯାଇଥିଲି ଓହ।
ହଁ।
ଆଉ ତୁମ ରୁମ୍ ରେ ଆଉ ବି ବୋହୁତ ପିଲା ଅଛନ୍ତି ପାଟି ଶୁୁବୁଚି।
ଆମ ରୁମ୍ ରେ ସାଙ୍ଗ ପିଲା ତିନି ଜଣ ଅଛୁ ଆଉ। ଆମ ଠିକାଦାର ଅଛି। ଆଉ ଗୋଟେ ବଡ଼ ବାପା ପୁଅ ଅଛି ମୁଁ ଅଛି ଆଉ।
ଓହୋ ଆ ତମେ ସମସ୍ତେ ସାଙ୍ଗ ହେଇକି ରହୁଚ।
ହଁ ସାଙ୍ଗ ହେଇକି ରହୁଚୁ ଆଉ। ଆଉ ତମେ ତ ଜା ଥ ବିଦେଶରେ ସାଙ୍ଗ କଁ କୋହୁଚ?
ମୁଁ କହିଲି ଗୋକୁଳ ଯାଇଥିଲା ହାଇଦ୍ରାବାଦ ବୁଲିବାକୁ ଅ କେମିତି ଜାଗା।
ଏ ବଢ଼ିଆ ଜାଗା ଭାଇ ବିଶ୍ଵାସ କରୁନ ଥରେ ଯିବ ଆଉ ଆସିବାକୁ ମନ ହବନା ମୁଁ ଗୋଟା ପରିସ୍ଥିତିରେ ପଡ଼ି ପଳିଆଇନି ସିନା ପଇସା ପତର ନାହିଁ ବୋଲି ବୁଝିଲ?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
ପଇସା ପତ୍ର ଟ ମିଳିଲ ନା ବଳେ ସେଇ ପଇସା ପାଇଁ ତ ଆସୁନି ଆଉ। ନହେଲେ ହାଇଦ୍ରାବାଦ ଭଳିଳେ ଜାଗା କଦି ନାହିଁ ବୁଝିଲ ଭାଇ।
ହଁ ହଁ ସମସ୍ତଙ୍କୁ ସେ ପଇସା ପାଇଁ ସମସ୍ତେ ଏଇ ହଉଛନ୍ତି ଆଉ।
ହୁଁ ଭାଇ ଆଜିକାଲି ପଇସା ଥିଲେ ତ ପଚାଉଛନ୍ତି ପଇସା ନଥିଲେ ଗୋଇଠା ମାରିକି ଫପାଡି ଦେବେ।
ହଁ ହଁ ସେଟା ତ ସତ କଥା ଭାଇ।
ହୁଁ ହୁଁ।
ଆଉ କଉ କଉ ଜାଗା ଯାଇଛ ବୁଲବାକୁ ହାଇଦରାବାଦ ର?
ହ ବାଜପଲ୍ ଯାଇଛି ନିିକପଲି ଯାଇଛି ସି ବସଷ୍ଟାଣ୍ଡ ଯାଇଛି ଗାନ୍ଧୀ ବସଷ୍ଟାଣ୍ଡ ଯାଇଛି। ସବୁ ସବୁ ଜାଗ ଯାଇଛି ତମେ ଜାଣିଛ କି ଯାଉଛ କି କେବେ?
ନଁ ମୁଁ ଶୁଣିଛି ମୁଁ କେବେ ଯାଇନି ସେ ଜାଗାକୁ। ଏଠ କଣ ଆସେ ନା ଧରିକି। ନା ନା ମୁଁ କେବେ ଯାଇନି ନା ମୁଁ ଶୁଣିଛି କିନ୍ତୁ ଦେଖିଛି ମୋବାଇଲରେ ଲୋକେସନ ଦେଖିଛି। ଜାଗା ସବୁବିଷୟରେ ଶୁଣିଛି ଟି ଭି ରେ ଦେଖିଛୁ କିନ୍ତୁ ମୁଁ କେବେ ଯାଇନି।
ଆଉ ଯାଉନ କୋଉ ଦିନ କୁ ଟିକେ ବୁଲି ବାଲିକି ଆସ।
ଯିବା ଆଉ ତମ ସାଙ୍ଗରେ କଥା କଥା ହେଇକି ଜାଣିଲି ଯେ ଭଲ ଜାଗା ବୋଲି ଦେଖିବା କେବେ ଯିବା ଗୋଟେ ଫ୍ରି ହେଇକି ଆଉ। ହ।
କିଛି ନାହିଁ ଆସିଲେ ହଁ ଚାଷ ବାସ ସରିଲେ ମତେ କଣ କରିବ ବୁଝିଲ। ମୁଁ ଶିବା ବସଷ୍ଟାଣ୍ଡରେ ହେଲା। ତମେ ଯେତେବେଳେ ଆସିବ ମୋର ଏଇ ନମ୍ବରରୁୁ କଲ କର ମୁଁ ଆଣି ରଖିବି ମୁଁ ପାପ ଲନ୍ କାମ କରୁଚି ଯଉ କାମ ବୁଝିଲ ରୁମାଲି ରୁଟି ଜାଣିଥିବ। ସେ ରୁମାଲି ରୁଟିଁ ଚା ଚାଇନିଜ ଆଇଟେମ ଫାଇଟମ ଆମେ ବି ସେଇ ବନାଉ ଆଉ।
ଓହୋ ହୋଟେଲ ଲାଇନ କାମ କର ତାହାଲେ। ତ ରୁମାଲି ରୁଟି କେମିତି ବନା ଯାଏ ତାଦେହରେ ତାରେ ତାହରେ ଜିନିଷିତରେ କଣ ପଡେ? ମଇଦା ଆଉ କ୍ଷୀର ମୁହ କ୍ଷୀର ଅଛି?
ତେଲ ମାନେ ପଚାଶ କିଲୋ ଅଠତ୍ ହବ ବୁଝିଲ। ହ ପଚାଶ କିଲୋ ଅଟା ଥବ ତା ଦେହରେ ପଚିଶି ଲି ସେଇ ଭଳିଆ ଯଉ ଧଳା ଡ୍ରମ ରେ ଯାଉ ପାଣି ଆସିନି। ସେ ସେଇଥିରେ ଧଳା ଡ୍ର ତାପରେ କେ ତେଲ ଗୋଟେ ଲଟର ପକେଇବା।
ହଁ।
ବୁଝିଲ ଅଢେଇ ଲିଟରରେ ତେଲ ତା ତିନି କିଲୋ ଖଣ୍ଡେ କ୍ଷୀର ପକେଇବ। ତାପରେ ଲୁଣ ପକେଇ ଲୁଣ ପକେଇ ତାକୁ ଗୋଳେଇବିବ ଗୋଳେଇ ସାରଲା ପରେ ସେ ଅଟା ପୁରା ମେଲ୍ଟ ହେଇଯିବ ବୁଝିଲା।
ହଁ।
ତାପରେ ତାକୁ ପେଡା କାଟିକି ପେଡା କାଟିକି ଟେବୁଲ ଓ ପୁରା ସାଇଜ କରିକି ରଖିବି ତା ପରେ ଅଧଘଣ୍ଟା ଖଣ୍ଡେ ପରେ ଗଲେ ତାକୁ ପୁରା ହାତରେ ଦ କି ବେଲଣରେ ବେଲିକି ମାରିବ ହାତରେ ଆଉ ଦେଖିଦବ ଭିଡିଓ ଫିଦିଓ ଆସ ଦେଖିଦେବ।
ଓ ଆଉ କଣ ବନାନ୍ତି। ରୁମାଲ ରୁଟି
ଚିକେନ କବାବ ରସନ କବାବ ତନ୍ଦୁୁରୀ। ମୁ ମାଛ ଗୁଙ୍ଗା ହଁ ମତେ ଆସେ ମୁଁ ଅଲରାଉଣ୍ଡର।
ଓହୋ ତନ୍ଦୁର ଚିକେନ ଟା କେମିତି ବନା ହବା? ତନ୍ଦୁରୀ ଚିକେ ତନ୍ଦୁରୀ ଚିକେନ ଟା କେମିତି ବନା ହବ।
ତନ୍ଦୁର ଚିକେନ କଣ କେମିତି ବନାଯାଏ। ଯୋଉ ଆମର ଯୋଉ ମୁର୍ଗୀ ଯୋଉ କୁକୁଡା ତାର ଲେଗ୍ ପିସ୍ ଯୋଉ ନାହିଁ
ହୁଁ।
ତାକୁ ଲିପ ପିସ୍ ରେ ସେଟାକୁ କାଟିଦବ ଲିପ ପିସ୍ କାଟି ଦେଇ କମ ସେ କମ ଦଶ କିଲୋ କି ତମ କଣ ହିସାବରେ ପଚାଶ କିଲୋ ହୋଉ କି କୁଇଁଟାଲେ ହୋଉ।
ଆମେ ଯେତି କି ଖାଇପାରିବା । ବିଲେ ଆମେ ଯେତିକି ଖାଇପାରିବା ସେତିକି ବନେଇବା।
ତ ହଁ। ଆମ ହିସାବରେ ଆମେ ଯଦି ପାଞ୍ଚ କିଲୋ ବନେଇନୁ ତ ପାଞ୍ଚ କିଲୋ ବନେଇ ସାରିଲା ପରେ ତା ଦେହରେ କଣ କଣ ପଡିବ ମୁଁ କହିଦଉଛି ଦହି ଦହି ନୋକ କ ଜିରା ମସଲା ଧଣିଆ ମସଲା ତା ସେ ଗ୍ରେସି ତା ହଉଚେ ଚିଲିସକ୍ସ ଟମାଟୋ ସକ୍ସ ବୁଝିଲ। ତା ଦେରେ ଟିକେ ପକେଇ ପଖେଇ ଗ୍ରୀସ ଷ୍ଟାଇଲ କରିବୁ ହେଲା ତାପରେ ଗ୍ରୀସ ହଉଚି ତାପରେ କରି ସେଇଟା ଲେଗପିସ ଉପରେ ଢାଳିକି ତାକୁ ଦମ ଦବୁ ଦମ ଦେଇ ସାରିଲା ପରେ ତନ୍ଦୁରୀ ଚିକେନ ହେଲା। ତୁମେ ଦେଖିନ ନା ଦେଖି ଗାଁ ଫାରେ ହଉ ଦେଖିନ ଗାଁରେ ହୋଏ ଓହୋ ଆସ ଆସ କୋଉଦିନ ଧର ଚାଷ ଚାଷ ସରୁ ଆସ ବୁଲିିବାଲି ଯିବ।
ହଁ ଯିବା କେତେବେଳେ ଆଉ
ହୁଁ।
ହେଲା ଆଉ କୋଉ ଆଇଟମ ବନା?
ଆ ସବୁ ଆଇଟମ ଅଛି ଏମିତି ନା ବହୁତ ଅଛି।
ନା ନା ସେ ସବୁ କେମିତି ବନା ହେବ?
କୁକୁଡ଼ା ର ଯୋଉ ଆମର ଛାତି ତାର ଡେଣା ପାଖ ଯଉ ମାଉଁସ ବାହାରିବା ଡେଣା କାଟିକି ଦେଇକି ଫୋପାଡି ଦବ। ତାପରେ ଛୁରୀରେ କାଟିିକି ତା ଚାରି ପିସ୍ ପତଲା ପତଲା ପୋ ବାହାରିିବ। ତାକୁ କିମା ଦେଇକି କିମା ଚି ଚିଜ ହଉ କି ଯଉ ହଉ ତାପରେ ତାକୁ କିମା ଫିମା ଦେଇ ମୁଡି ତାକୁ ଫେରେ ତାପରେ
ହଁ
ଡ
ହ ତାପରେ କେମତି ବନାଚି?
ତାପରେ ଦମ ଫମ ଦେଇଦେଲେ ମାନେ ଗୋଟେ ଲଗନ ଅଛି ଏମିତିକା ଗୋଟେ ଲଗଣ ଅଛି ଲଗଣ ତଳେ କାଠ ଯୋଉ ଗାଁରେ ଯୋଉ କାଠ ଦେଖିଲେ ତା ତଳେ ଜଳେ ଦବ ଜଣ ଦେଇସାରିଲା ଆମର ତା ଉପରେ ଗୋଟେ ଢାଙ୍କଣା ଢାଙ୍କି ଦବ ବାସ ଅଟୋମେଟିକ ଅଧ ଘଣ୍ଟା ଘଣ୍ଟେ ଭିତରେ ଇଛା ହେଇଯିବ। ତା ତାପରେ ୟେଲୋ କଲର ଶୁଣିଲି ହଳଦିଆ କଲର ଆସିବ ଆଉ। ଆଉ ତମର ସାଧେ ଚାରପାଞ୍ଚେ କୌନୁ କନ ଚାଷ ବିଲ ଆଣିଚି? ତମର ଥ ସିଆଡେ କମ
କଣ ତାପରେ ପୃ ପୂଜା ଆ ସାଧୁ ଆଉ ଓ ଶଏ ଏକୋଇଶି। ଏଇ ସବୁ ବିହନ ସବୁ ଚାଲିଚି ଆଉ।